ହଉ ଉଁ ଉଁ।
ହଁ।
ହ୍ୟାଲୋ।
ହୁଁ ହ୍ୟାଲୋ।
ହଁ ଭଏସ କିଲ୍ଲର ଆସୁଚି।
ହୁଁଉଁ ହୁଁ।
ଉଁ ହୁଁ କଥା ରହି ଯାଇଥିଲା ଅଧାରେ ଯେମିତି କିି କହୁଥିଲେ ତମକୁ କଣ ବୁଲାବୁଲି କରିବା ପାଇଁ ଭଲ ଲାଗେବା ତମକୁ।
ହୁଁ ହୁଁ।
ହୁଁ କୋଉ କୋଉ ଜାଗା ସବୁ ଯାଇଛନ୍ତି ବୁଲିବା ପାଇଁ।
ହୁଁ ମୁଁ ଓଡିଶାର ତ ପ୍ରାୟ ଜାଗା ପଲେଇଚି। ନେଇକି ଯେମିତି କଳାହାଣ୍ଡି। କୋରାପୁଟ ଗଞ୍ଜାମ ସମ୍ବଲପୁର। ଆଉ ବରଗଡ଼ ଆଉ ଯୋଉ ଝାରସୁଗୁଡା। ଆଉ ପୁରୀ କଟକ ଭୁବନେଶ୍ୱର୍। ଆଉ ଖୋର୍ଦ୍ଧା। ଆଉ କଣ ଆଉ କୋଉ ଜାଗା। ଆଉ ଅନୁଗୁଳ ଏସବୁ ଜାଗା ଆଉ।
ହୁଁ ବହୁତ ସାରା ଜାଗା ଯାଇଛନ୍ତି ଯାହେଲେ ସବୁଠାରୁ କୋଉ ଜାଗା ଟା ତମକୁ ଭଲ ଲାଗୁଥିଲା।
ସବୁଠୁ ବେଷ୍ଟ ହଉଛି କୋରାପୁଟ କଳାହାଣ୍ଡି। ଏଇ ଦିନରେ ବର୍ଷା ଦିନେ ଶୀତ ଦିନେ ଯିବ ମସ୍ତ।
କଣ ଏକ୍ସପିରେଏନ୍ସ କଣ ଟିକେ ଆମକୁ କହିବେ।
ବର୍ଷା ଦିନେ ଗଲେ ପୁରା ଲାଗିବ ବାଦଲରେ ଗଲା ଭଳିଆ।
କୋଉ ଜାଗା?
ଉଁ କଳାହାଣ୍ଡି କୋରାପୁଟ ଦିଟା।
ଦିଟାଙ୍କ।
ହୁଁ।
ଆଚ୍ଛା। ମାନେ କଣ ବାଦଲ ଟା ତଳେ ଚାଲେ ନା କଣ?
ନା ନା ଯୋଉ ବର୍ଷା ଟା ହୁଏ ପୁରା ପାହାଡରେ ମାଡ ହୁଏ ନା ବାଦଳ ଟା ସେଇଥି ପାଇଁ ପୁରା ଲାଗିବ ଏଇ ବାଦଲମାନେ
ତାପରେ ଆଉ କଣ?
ଆଉ ବୁଲାବୁଲି କରିବା ବଢିଆ ଜାଗା ଅଛି। ପାହାଡ ଝରଣା। ଏ ଆଉ।
ହଁ। ସବୁଠାରୁ କୋଉ ଜାଗାଟା ଭଲ ଲାଗେ ସେ ମାନେ ବୁଲାବୁଲି କରିବା ପାଇଁ ସେଠି
ନାଇ କୋଉଠି କଳାହାଣ୍ଡିରେ?
ହୁଁ କଳାହାଣ୍ଡି ହଉ କି ଏଠେ ଆଉ କଣ ସେଟା କହିଲେ ମୟୁରଭଞ ଆଉ ଗଞ୍ଜାମ।
ନା ନା କୋରାପୁଟ।
କୋରାପୁଟ ହଁ।
ଉଁ କଳାହାଣ୍ଡିରେ ଅଛି ଗୋଟେ ହାଲୋ ପଏଣ୍ଟ ସେଠି ଭଲ ଲାଗେ। ସେଠି ପୁରା ପାହାଡ ଉପର ପୁରା ଟପ୍ ଟା।
ହୁଁ।
ସେଥିପାଇଁ ସେଇଠି ଭଲ ଲାଗେ ଆଉ ଆଉ କଳା ଯୋଉ କୋ କୋରାପୁଟରେ ତ ଦେଓମାଳି ଆଉ।
ହଁ କୋରାପୁଟାରେତ ଦେଓମାଳି ଆଉ।
ହୁଁ।
ସେଇଟା ତ ସମସ୍ତେ ଜାଣିଛନ୍ତି କଳାହାଣ୍ଡିଟା ଯୋଉ କହିଲେ ମତେ ଗୋଟେ ଡାଉଟ୍ ଅଛି। ସେଠି ମାନେ କଳାହାଣ୍ଡି ଟା କଳାହାଣ୍ଡି କଣ ପାଇଁ?
ସେଇଟା ମୁଁ ବି ଜାଣିନି ସେଟା ନା କେମିତି ହେଇଛି କଳାହାଣ୍ଡି। ମୁଁ ପଢୁଛି ବୋଲି ଜାଣିଛି ଭଲ ଲାଗେ ଆଉ।
ମତେ ପ୍ରାୟ ଲାଗେ ସେଠି କ କଳାହାଣ୍ଡି ବେଶୀ ମିଳେଇବ ମୋତେ।
ନା।
ଆଉ ଗୋଟେ ଆମର ଯୋଉ ଇଏ ଅଛି ଜାଣିଛ ତାଳ ଗୋଟେ ଅଛି କହନ୍ତି ତାକୁ କଳାହାଣ୍ଡିଆ ତାଳ।
ହୁଁ।
ମୁଁ ଭାବେ ସେ ବୋଧେ କଳାହାଣ୍ଡିରୁ ଆଣିକି ଏପଟେ ଗଛ କରିଛନ୍ତି।
ନା ନା।
ନା ସବୁଠାରୁ ଖରାପ ଜାଗା କୋଉଟା ତମର ଏତେ ଜାଗା ବୁଲିବା ଭିତରେ ସବୁଠାରୁ ଖରାପ ଜାଗା।
ସବୁଠୁଁ ଖରାପ ଜାଗା ନୁହଁ ସେମିତି କିଛି ତ ଲାଗେନି।
ନାଇଁ ନାଇଁ ତମକୁ ମାରି ମାନେ ଟିକେ ଇଏ ଲାଗିଥିବ ଅକଉଡ ଲାଗିଥିବ। ନାଇଁ ନାଇଁ ସେମିତି ହଁ।
ହୁଁ ଛୋଟ ବେଳେ ଖେଳୁଥାଏ। ଆଯେ ଡ୍ରେନ୍ ପାଣି
ପୁରୀ ଶ୍ରୀ ଜଗନ୍ନାଥଙ୍କ ପାଖକୁ ଯାଇଛନ୍ତି କହୁଥିଲେ ଦି ଥର ଯାଇଛନ୍ତି।
ହୁଁ ଯାଇଛି ପାଞ୍ଚ ଥର ଖଣ୍ଡେ। ମୁଁ ଛଅ ଥର ଖଣ୍ଡେ ଯାଇଛି।
ହୁଁ ହୁଁ। ମେ ମୁଁ ବି ଯାଇଛି ପ୍ରାୟ ବହୁତ ଜାଗା ବୁଲାବୁଲି କରିବି ବହୁତ ଜାଗା ବି ନାହିଁ। ପ୍ରାୟ ଅଳ୍ପ କିଛି ଜାଗା ବୁଲାବୁଲି କରିକି ଆସିଛି କିନ୍ତୁ ମତେ ସବୁଠାରୁ ବେଷ୍ଟ ପୁରୀ ଜଗନ୍ନାଥ ମନ୍ଦିର ଛଡା ଆଉ କୋଉଠି ଭଲ ଲାଗେନି
ସେଟା ତ ସେମିତି ଲାଗିବ।
ଯୋଉ ଟାଇମ ରେ ବି ଯାଇଛି ସେଠି ମାନେ ଶାନ୍ତିରେ ବସିପାରିନି କେବେ
ଆମେ ବସିଛୁ କିନ୍ତୁ ଏଇ ଯାଇଥିଲି କିଛି ଦିନ ତଳେ ଦ
ସବୁବେଳେ ତ ଭିଡ ରହିଲା ସେ ଜାଗା ଟା ଆଉ, ସବୁବେଳେ ଇଚ୍ଛା ଯେ ସେ ଟିକେ ଶାନ୍ତିରେ ବସିବା।
ଆମେ ଯାଇଥିଲୁ କିନ୍ତୁ ଏଥର ପୁରା ବସିଥିଲୁ ଶାନ୍ତିରେ।
ମନ୍ଦିର ଭିତରେ ପଶିଲା ବେଳକୁ ତମକୁ ଆଉ ଚାଲିବାକୁ ବି ପଡିବନି ଲୋକ ଏଥେ ଯେ ସେ ତମକୁ ହଁ ପେଲି ପେଲି ନେଇକି ପଳେଇବେ ଦର୍ଶନ କରେଇ ଦେଇକି ପୁଣି ପଦାରେ ଛାଡ଼ି ଦେବେ। ୱାନ୍ସ ଭିତରକୁ ଏଣ୍ଟ୍ରି କରିଗଲା ପରେ ଆଉ ତମର କିଛି କରିବାକୁ ପଡିବନି। ସେଠି ଚାଲ ମାନେ ଠାକୁରଙ୍କ ପାଖକୁ ଯିବା ଦର୍ଶନ କରିବା ସେ ସବୁ ତମକୁ ଲୋକ କରେଇଦେବେ।
କୋଉ ବୟସ ରେ ବୁଡିବ।
ହୁଁ।
ଲୋକ ତ ଭୟଙ୍କର ହଉଛନ୍ତି ଆଉ କଣ କରିବ
ଲାଷ୍ଟ ଟାଇମ ଆର ବର୍ଷ ଯାଇଥିଲି
ହୁଁ।
କହିବା କଥା ନୁହଁ ଠାକୁରଙ୍କ ପାଖରେ
ହୁଁ।
କିନ୍ତୁ ହ ବଢିଆ ମାନେ କଣ କହିଲ ମାନେ ମୁଁ ଏତେ ସୁନ୍ଦର ଝିଅ ଗୋଟେ ଦେଖିନଥିଲି।
ମୁଁ ତା ମୁହଁ ବି ଦେଖି ପାରିଲିନି ସେ ମ ଆଗରେ ଠିଆ ହେଇଥିଲା ପଡି ଯାଇଥାନ୍ତା ମୁଁ ତାକୁ ଧଇଲି। ହଁ ଆଉ ମାନେ ତା ମୁହଁ ଯେତେ ଚେଷ୍ଟା କଲି ମୁଁ ଦେଖି ପାରଲିିନି ମାନେ ମତେ ଗୋଟା ଆଡକୁ ଲୋକ ଟାଣିକି ନେଇଗଲେ ତା ଜେଜେ ତା ଜେଜେଙ୍କ ସହିତ ସିଏ ଆସିଥିଲା ତା ଜେଜେ ତାକୁ ଗୋଟେ ହାଟ ଗୋଟେ ସାଇଟକୁ ଟାଣି ନେଇଗଲେ। ତାପରେ ମୁଁ ବହୁତ ସାରା ଖୋଜିଲି ସେ ମନ୍ଦିର ବେଢା ଭିତରେ ଇଏ ଆନନ୍ଦ ବଜାର ମାନନ୍ଦ ବଜାର ସବୁଆଡେ ଖୋଜିଲି ଆଉ ପାଇଲେନି ଗଲେ ହଁ ଯଦି ଭାଗ୍ୟରେ କେବେ ଥିବ ତ ଦେଖା ହବ ଆଉ। ଆଉ ହୁଁ ହୁଁ ହୁଁ।
ହୁଁ।
ଆଉ କଣ କହ ଆଉ ଘରେ ଏଇନା କଣ କରୁଛନ୍ତି ସମସ୍ତେ।
ଘରେ ଏବେ ସବୁ ଖାଇକି ବସିଛନ୍ତି ଆଉ।
ହୁଁ ହୁଁ। ଘରେ କିଏ ଜବ୍ ଫବ୍ କରନ୍ତି ନା ନାଇଁ?
ହୁଁ, ହୁଁ।
କିଏ?
ନାପା ଦାଦା ସମସ୍ତେ କରୁ।
ହୁଁ, ହୁଁ। ମାନେ ଏବେ କରୁଛନ୍ତି ନା ରିଟାର୍ଡ ହେଲେଣି?
ନା ନା କରୁଛନ୍ତି।
କରୁଛନ୍ତି, ଉଁ, ହୁଁ। କୋଉଥିରେ ଅଛନ୍ତି ମାନେ?
ଉଁ, ବାପା ଅଛନ୍ତି ଖାବରେ।
ଉଁ, ହୁଁ ଅ, ହୋ।
ଯା ହୁଁ, ଉଁ,। ଯୋ ମୋ ଦାଦା ଅଛନ୍ତି ସିଭିଲ୍ ଇଞ୍ଜିନିୟରିଂ ଆଉ।
ଓହୋ। ଏ ଘରେ ରହୁନଥିବେ ପ୍ରାୟ ଦାଦା?
ନା।
ହଁ ଘରେ ବସିଲେ ବି କଣ ହବ?
ହଁ।
ଆଉ
ଆଉ କୁଆଡେ ଯିବେ ପୁଣି ଭାରିଛନ୍ତି ବୁଲାବୁଲି କରିବା ପାଇଁ?
ଯିବାରେ ଯାଇଥାନ୍ତି ଦୋକାନ ଆଡକୁ ସେ ତ ବର୍ଷା ହଉଛି ସେ ପିଲା ଯାଇକି ଖୋଲିକି ତାଙ୍କର ବସଥିବେ। ଅତି ଜରୁରୀ ନ ପଇଲେ ମୁଁ ଯିବିନି ଆଉ।
ଓ ହଁ କୋଉଠି ଚାନ୍ଦଳରେ?
ନା, ନା। ଅ, ସେ ଅ, ଗାଁ ତୋମର ସେଟା କଣ କହୁଛନ୍ତି ହରିଅଙ୍କ।
ଓ ହୋ।
ଏପଟେ ସାଇଟ୍ ରେ ଘର ମିଳିବା ଭାରି କଷ୍ଟ ହଉଛି ବା ମାନେ ଅ, ଘର ମିଳିବା କଷ୍ଟ ତ କଷ୍ଟ ତାପରେ ବି ସିକ୍ୟୁରିଟି ହେରିକା ବହୁତ ସାରା ମାଗୁ ଚନ୍। ମୁଁ ସେପାଇଁ ସେପଟ ସାଇଟ୍ ରେ ସୁବିଧା ରେ ଟିକେ ମିଲା ବୋଲିକି ନେଇଯାଇଛି।
ଆଜ୍ଞା।
ମୋର ଏଇ ଘର ଇଣ୍ଟରିୟର୍ କାମ ଏଇ ଦୋକାନ ଟି କରଛି ଆଉ। ପିଲା ରଖିଛି କମ କରୁଛନ୍ତି ଆଉ। ହ ଆଉ ଜବ୍ ବି କରୁଥିଲି ଜବ୍ ବି ଛାଡିଦେଲି।
ଏବେ ନିଜେ ସ୍ବାଧୀନ।
ହଁ ଜବ୍ ରେ ମୁଁ ଦେଖିଲି ଭାରି ଟେନସନ। ଗୁଟା ଦେହ ନିଜ ଦେହ ଖରାପ ହବ ବି ତୋମକୁ ଛୁଟି ନବାକୁ ପଡିବ ତା ଦେହରେ ତୋମକୁ ଇଏ ଦବାକୁ ପଡିବ ମେଡିକାଲ ଇଏ ଦେଖେଇବାକୁ ପଡିବ ଦୁନିଆ ଧନ୍ଦା। ମାନେ ନିଜ ଦେହ ଖରାପ ହବ ନିଜେ ଛୁଟି ନେଇକି ରହିବ ତା ଦେହରେ ଦଶ ଜଣ କୁ ତୋମକୁ ଇଏ କରିବାକୁ ପଡିବ, କଇଫତ୍ ଦବାକୁ ପଡିବ।
ଯା ହେଲେ ପ୍ରାଇଭେଟ୍ ଜିନିଷ କହିବେ ସେମତି ଆଉ।
ହଁ। ଏଇଟା ଦେଖାଅ, ସେଇଟା ଦେଖାଅ, ସେଇଟା ଦେଖାଅ, ଗୋଟେ ଦିନ ଆଗରୁ ଆପ୍ଲାଏ କର। ହଁ। ଇଏ ତମେ କୁହନା କୁହନା। ଯୋଉ ଇଷ୍ଟାଣ୍ଡ ଆପ୍ଲାଏ କଲେ ତମର କେବେ କଣ ସାଲାରୀ ପଡିବନି। ମୁଁ କହିଲି ନାଇଁ କା ଅଧୀନରେ ରହିବା ଅପେକ୍ଷା। ନିଜ ସ୍ୱାଧୀନ ହେଇଜିବା ଟା ଭଲ।
ମେ ଚିଆରରେ ସବୁ ପୋସେ।
ତାପରେ ଆମହ ଯୋଉ ଚୋଉ ତାପ ଜବ କରୁ କରୁ କୋଉଠି କିଛି ମାନେ। ଇଏସେ କ୍ସିନି ମାନେ ନେଇପାରୁ ମାନେ ସେ କିଏ? କାହିଁକି ନାଁ ଯେହେତୁ ଯେତେବେଳେ ଆଇ ଟିଆଇ ପରେ ଯେତେବେଳେ ଜବ ଲାଗିଥିଲା ଘରେ ଛାଡିଲେନି।
ହଁ।
ହଁ ଏଥରେ ଲାଗିଥିଲା ୟୁପିରେ ଯାଇକି ଲାଗିଥିଲା। ଛଡ଼ିଲେନି କାହିଁକି ନା ଗୋଟଏ ପୁଅ ନା। ଏତେ ଦୂର ଘରେ ଛାଡିଲେନି। କ୍ୟାମ୍ପସ ଆସିଥିଲା ପାଇଥିଲେ କିନ୍ତୁ ଏତେ ଦୂର ଛାଡିଲନି। ମୁଁ କହିଲି ଆଉ ଠିକ୍ ଅଛି ଦେଖେ ଆରି ଭିତରେ କଣ ଟେ କରିବି ଆଉ। ଉହୁଁ।
ପିଲାବି ଓଡିଶା ରୁ ଗଲେ ଏ
ହଁ ତା ପୃର୍ବ ରୁ ମୁ କିଛି କ୍ସିଲି ଶିଖିଯାଏ ସେମାନେ ଦି ବର୍ଷ ଲାଗିଲା ମତେ କିଛି ଶିଖିବା ପାଇଁ।
ତ।
ମୁଁ କହିଲି ସେଇ ବେସେ ରେ କିଛି ନା କିଛି ସାଇଡି ଇନମ୍ ହଉଥିବ ପୁଣି ଅଲଗା କିଛି ଜବ୍ ବି ଟ୍ରାଏ କରିବି।
ହୁଁ।
ସେଇ ଜବ ରେ ପାସଫଡ ନେଇନେଇକି ତା ଦୁନିଆ ଜାଗା ଯାଇ ଥିବ।
ଗଲାଣି।
ବଡ଼ବିଲି ଟିଜି। ଭାଇରଙ୍ଗ ପୁରୁ ହିଁ ଯାଇଛି।
ବାଇରଙ୍ଗପୁରୁ। ହଁ ସେପଡ଼ ସାଇଟି ସବୁ।
ମୁଣ୍ଡ ମାଡ ହେଇଗଲା ଲୋ। ହଉ ମୁଁ ତମକୁ ଫୁଣି ନେକ୍ସଟେ କଲ୍ କରୁଛି।
ହୁଁ ହୁଁ ହୁଁ ହୁଁ।